ହାଲୋ।
ହଁ, କହନ୍ତୁ।
କଣ କରୁଛନ୍ତି ଆପଣ?
ମୁଁ ଏବେ ଖାଇବା ପିଲାମାନଙ୍କୁ ଖାଇବା ପାଇଁଦେବି। ଖାଇବା ପାଇଁ ପ୍ରସ୍ତୁତ କରୁଛି।
ଏଇଟା କଣ ଆପଣଙ୍କର ଦିପହର ଭୋଜନ।
ହଁ ଏଇଟା ଆମର ଦିପହର ର ଭୋଜନ ପିଲାମାନେ ଆଗେ ଖାଇବେ। ତାପରେ ତାଙ୍କ ବାବା ଆସିକି ଖାଇବେ ତାଙ୍କ ଜେଜେ ମାମା ଖାଇବେ। ତାପରେ ମୁ ଖାଇବି।
ଆପଣ ଏତେ ଲେଟ ରେ କଣ ପାଇଁ ଏତ୍ ଆପଣ ଏତେ ଡେରିରେ କଣ ପାଇଁ ଖାଉଛନ୍ତି।
ମୁଁ ସକାଳୁ ଟିକେ ଜଳଖିଆ ଖାଇ ଦେଇ ଥିବାରୁ। ଟିକେ ଲେଟ୍ ରେ ଖାଉଛି ଆଉ।
ଆପଣ ଯଦି ଠିକ୍। ଠିକ ରେ ଖିଆ ପିଆ ନ କରିବେ ତାହେଲେ ଆପଣଙ୍କର ସ୍ୱାସ୍ଥ୍ୟ କେମିତି ଠିକ ରହିବ।
ନା ମୁଁ ଠିକ୍ ଠିକ୍ ରେ ଖିଆ ପିଆ କରୁଛି। ସ୍ୱାସ୍ଥ୍ୟ ବି ଠିକ ଅଛି। ଆଉ ଆପଣ ଆଜି ଦିପର ଭୋଜନରେ କଣ କଣ ଖାଉଛନ୍ତି।
ଆଜି ଆମ ଘରେ ହେଇଛି ଖେଚେଡି ଆଉ ଡାଲମା।
ଆଉ ତା ସାଙ୍ଗକୁ କିଛି।
ତା ସାଙ୍ଗ କୁ ଆଉ କିଛି ନାହିଁ।
କାକୁଡି ସାଲଡ଼ ଖଟା।
ନା ସେ ସବୁ କିଛି ନାହିଁ।
ହଁ, ଆଉ କଣ କୁହନ୍ତୁ ଆଉ ଦି ଚାରିଟା ବେଳେ ଆପଣ କଣ ଖାଇବେ। କୁଆଡେ ବୁଲି ଯିବେ।
ମୁଁ ଏବେ ଦିହିପର ର ଖାଦ୍ୟ ସମାପ୍ତ କରିସାରେ ଆଗ ତାପରେ ମୁଁ ଚାରି ରିଟା ବେଳ କଥା ଆଉ ଭାବିବି।
ତାହେଲେ ମୁଁ ଏବେ ଆପଣଙ୍କୁ କହୁଛି ଶୁଣ। ଆଜି ଆମର ଦିହି ପ ଦିହିପହରେ ରେ ଆମେ ଖାଇବୁ ମିଲ ଖାଇବୁ। ଚାରିଟା ବେଳେ ସ୍ନାକ ରେ ବିସ୍କୁଟ ଚା ଟିକେ ପିଇବୁ। ଆଜି ଆମେ ବୁଲି ଯିବାର ଟିକେ ଅଛି। ଆମେ ବଜାରକୁ ଆମ। ହଁ ଆମ ଏଇଠୁ ପାଖ ବଜାରକୁ ଟିକେ ବୁଲି ଯିବୁ। ଆମର ଟିକେ ଟିକେ ଜିନିଷ କିଣିବାର ଅଛି ଆମେ କିଣିକି ଆଣିବୁ। ଆଉ ସେଥିରେ ଚାଟ ଗୁପଚୁପ ଟିକେ ଏଁ ଖାଇବୁ। ଖାଇବୁ ଆଉ ଆମ ସାଙ୍ଗ ମାନଙ୍କ ସହିତ ଟିକେ ଦେଖା ହବ। ଆଉ ଏମିତି ବୁଲି ବୁଲି ବୁଲି ବୁଲି। ସାତଟା ଆଠଟା ବେଳକୁ ଘରକୁ ଫେରିବୁ। ଆପଣ କୁଆଡେ ଯିବେନି ବାହାରକୁ ଆଜି ବୁଧବାର ଅଛି।
ହଁ ଆ ଆମେ ବି। ଯିବାକୁ ବାହାରିଛୁ ଆମେ ବି ବଜାରକୁ ଯିବୁ ଆଉ ସେଠୁ ବିଭିନ୍ନ ପ୍ରକାରର ଦ୍ରବ୍ୟ କିଣିବାର ଅଛି। ବିଭିନ୍ନ ପ୍ରକାର ଦ୍ରବ୍ୟ ମାନେ ଖାଇବାର ଦ୍ରବ୍ୟ ଅଛି। ଲଗେଇବାର ଦ୍ରବ୍ୟ ଅଛି ବଜାରରେ ତ ଆପଣ ଜାଣିଥିବେ ବିଭିନ୍ନ ପ୍ରକାର ତିନିଷ ମିଳିଥାଏ ତାହା ଆମ ଡେ ଲାଇ ଡେଲି ଜୀବନକୁୁ ସହଜ କରିଥାଏ। ସେଥିପାଇଁ ଆମେ ଯାଇ ବଜାରରୁ କିଛି କିଛି କିଛି ଜିନିଷ ଆଣି ଆମ ଘରକୁ ଆସିବୁ।
ତା ତାପରେ ଆମ ବଜାର ପାଖରେ ବି ଗୋଟେ ବଡ ଅ ପାର୍କ ଅଛି ସେଥିରେ ସବୁ ବୟସ୍କ ମା ବାପା ମାନେ ଯାଆନ୍ତି ସେଠି ମା ନେ ସନ୍ଧ୍ୟାର ଚାଲିବା ଚାଲନ୍ତି ଆମେ ମାନେ ବି ଯାଉ ସେଠି ଅଭ୍ୟାସ କରୁ ଏମିତି ପ୍ରତ୍ୟେକ ଦିନ ଆମର ସନ୍ଧ୍ୟାରେ ସବୁ ପ୍ର ସେଇ ପାର୍କ ର ବ୍ୟବସ୍ଥା ହୋଇଥାଏ ପିଲାମାନେ ଯାଆନ୍ତି। କି ବାପା ମା ମାନେ ଯାଆନ୍ତି। ବୟସ୍କ ମା ବାପା ମାନେ ଯାଆନ୍ତି। ଭଉଣୀ ଭାଇ ମାନେ ଯାଆନ୍ତି। ସମସ୍ତେ ଯୋଗ କରନ୍ତି ଆଉ ଆମେ ବି ଯାଇକ ତାଙ୍କ ସହିତ ସମୟ ମିଳେ। ଆମକୁ ଘର କାମର ସମୟ ମିଳିଲେ ଆମେ ବେଳେ ବେଳେ ତାଙ୍କ ସହିତ ଯୋଗରେ ସାମିଲ ହେଇଥାଏ। ଆପଣ ମାନେ ଆପଣଙ୍କ ଘରର ସଦସ୍ୟ ମାନ ନେଇ ଆପଣ ବି ଏମିତି କ କୌଣସି ଜାଗାକୁ ଯାଆନ୍ତୁ। ଯୋଉଠ କିି ଆପଣଙ୍କର ମନ ଭଲ ରହିବ। ଦେହ ଭଲ ରହିବ ଆଉ ହୁ। ସବୁ ପ୍ରକାର ହୁ ଶରୀରର ସ୍ଵାସ୍ଥ୍ୟ ଟା ଠିକ ରହିବ ଏମିତି କି କିଛି ଜାଗା ଆପଣଙ୍କ ପାଖରେ ଅଛି ଯୋଉଟାକି କି ଆପଣଙ୍କ ମନ ବି ଖୁସି ହେଇପାରେ।
ହଁ ଠିକ କହିଲେ ଆପଣ। ଏମିତି କରିବା ଦ୍ଵାରା ମନ ବହୁତ ଭଲ ରହିବ ଏବଂ ଶାନ୍ତିପୂର୍ଣ ରହିବ। ଆଉ ଆପଣ କଣ କହୁଛନ୍ତି କୁହନ୍ତୁ।
ଆଉ ଆମର ବି ଏଠି ଗୋଟିଏ ଅନାଥ ଆଶ୍ରମ ଅଛି। ଯୋଉଠିକି ବୃଦ୍ଧ ମା ବାପା ମାନେ ଅଛନ୍ତି। ଆମକୁ ବି ସମୟ ସୁବିଧା ସୁଯୋଗ ମିଳିଲେ ଆମେ ସେଠିକି ଯାଉ।
ଆରେ ମୁଁ ତ ଏଇ ରାସ୍ କରୁଥିଲିପ ସେଇ ଆଡ କରିଦେଇି।
ହଁ ସ ସବଜି ଖା ସୁଯୋଗ ହ ହେଲେ ବି ଆମେ ଯାଉ ଯାଇକି ଆମେ କଣ କରୁ ନା ସେଠି ମା ବାପାଙ୍କୁ ଦେଖିକି ଖୁସି ହଉ ତାଙ୍କ ପାଇଁ ବିସ୍କୁଟ ମିକଚର ସେଉ ଓ ଆଉ କଣ ଆବଶ୍ୟକ ଜିନିଷ ସାମଗ୍ରୀ ଆମର ଯେତିକି ଆମ ମ ଅନୁସାରେ ଆମେ ନେଇକି ତାଙ୍କୁ ଦେଇ ଖୁସି କରାଉ ତା ଲୋକ ମାନଙ୍କୁ ଦେଖିକ ଆମକୁ ଖୁସି ଲାଗେ। ଏମିତି ଆମ ଜୀବନର ଶୈଳୀ ଏଇପରି ଭାବରେ ଆମେ ବିତଉ ଯାହା ଦ୍ଵାରା କି ଆମ ମନ ଖୁସି ରହେ। ଆଉ ତାପରେ ବି ସେମାନଙ୍କ ମନ ଖୁସି ରହେ। ଆମର ବି ସମୟ ଅତିବାହିତ ହେଥାଏ ବାକି ସମୟ ସବୁ ଆମ ବାରିରେ କଣ ଗଛ ପନିପରିବା କଣ ଟିକେ ଲଗଉ ତାକୁ ଆଣିକି ପୁଷା ତାକୁ ଖ ପଷା ଖୁସି କରୁ ଗଛରେ ପାଣି ଦଉ ତାର ଯତ୍ନ ନଉ କୋଉଠ କୋଉ ଗଛରେ ପୋକ ଖାଇ ଯାଇଛି ତାକୁ ସାର ଔଷଧ ଏମିତି ଆଣିକି ଦଉ ଏମତି ଏମିତି ସବୁ ସମୟ ଏଇ ଇଏରେ ଅତିବାହିତ କରୁ। ଆଉ ଏମିତି ଜୀବନ ର ପରିଚର୍ଯଯ୍ୟ ଏଇପରି କ ଥାଏ ଆଉ ଆପଣ ଆପଣ ଆଉ କିଛି କୁହନ୍ତୁ ଆପଣଙ୍କ କଥା?
ହଁ ଠିକ କଥା କହିଲ ମନ ସହିତ ଦେହର ବି ଧ୍ୟାନ ରଖିବା ନିହାତି ଜରୁରୀ। ଆପଣ ଆପଣଙ୍କ ବାଡିରେ ଯୋଉ ସବୁ ଜିନିଷ ଲଗଉଛନ୍ତି ତାହା ପ୍ରକୃତିର ଦାନ ଆପଣଙ୍କୁ ବାହାର କୌଣସି ଶୁଆ ସାର ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହଁ। କ୍ଷତିକାରକ ଜିନିଷ ଖାଇବା ଉଚିତ ନୁହଁ ଆପଣ ନିଜ ଘରେ କେବଳ ତିଆରି କରିଥିବା ଭଲ ଜିନିଷ ଖାଇଲେ ଆପଣ ଭଲ ସୁସ୍ଥ ରହିପାରିବେ କିମ୍ବା ଆପଣ ବଜାର ରୁ ବହୁତ ସୁସ୍ଥ ସୁସ୍ଥ ଖାଦ୍ୟ ଆଣିକି ଖାଇ ପାରିବେ। ଆପଣ କୌଣସି କେମିକାଲ ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହଁ। ଆପଣ ଆପଣଙ୍କ ଶରୀରର ଧ୍ୟାନ ରଖିବା ଉଚିତ।
ହ
ଆଉ ଆପଣ ଆପଣଙ୍କ ବାରିରେ ଯେଉଁ ସବୁ ଜିନିଷ ସବୁ ଓ ଲଗେଇଛନ୍ତି ଯୋ ସବୁ ଗଛ ଲଗେଇଛନ୍ତି ଯେମିତି କିି ବାଇଗଣ, ଆଳୁ, କାକୁଡି ଶାଗ, ପିଜୁଳି ଯାହାବି ଲଗେଇଛନ୍ତି ଆପଣ ସେ ସବୁକୁୁ ଆଣି ଭଲରେ ରେ ଧୋଇ ନିଜ ଶରୀରରେ ଖାଦ୍ୟ ରୂପେ ବ୍ୟବହାର କରିବା ଉଚିତ। ଆପଣ ବାହାରୁ ବହୁତ ତ କମ ଜିନିଷ ଆଣିକି ଖାଇବା ଉଚିତ। ଏହା କଲେ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିବ ଆପଣଙ୍କ ମନ ମଧ୍ୟ ସୁସ୍ଥ ରହିବ ଆଉ ଆପଣ ଦୈନନ୍ଦିନ ଭାବରେ ବ୍ୟାୟାମ ଏବଂ ୟୋଗା କରିବା ଉଚିତ।
ହଁ ଆପଣ ଠିକ କହିଲେ ଆମ ବାରିରେ ଯି ସବୁ ସାର ଔଷଧ ଦେଇ ଆମେ ପନିପରିବା ଲଗଉଛୁ ତାକୁ ତୋଳି ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ କରି ଧୋଇ ଆଉ ଖାଦ୍ୟରେ ଗ୍ରହଣ କରିବା ଉଚିତ ଆଉ ତା ସହିତ ବି ଆମେ ସମୟ ବାହାର କରି ଯୋଗ ବ୍ୟାୟାମ ଆଉ ସକାଳୁ ଚାଲିବା ସନ୍ଧ୍ୟା ବେଳେ ଚାଲିବା ଏ ସବୁ କାମ ବି କରିଛି। ତା ସହିତ ଆମର ପରିବାରର ସମସ୍ତଙ୍କୁ ବି ଇ ଖାଇବା ପିଇବାର ବ୍ୟବସ୍ଥା ସେମାନଙ୍କୁ ଠିକ ଟାଇମ ରେ ଯତ୍ନ ଖାଇବା ପିଇବା ଦବା ତାଙ୍କର ଯତ୍ନ ନବା। ଆମେ ଘରେ ଯଉ ପଶୁମାନେ ପଶୁ ପକ୍ଷୀ ଜୀବଜନ୍ତୁ ମାନେ ରଖି ତାଙ୍କ ମାନଙ୍କର ଯତ୍ନ ନବା। ସବୁ ପରିବାରର ପରିଚର୍ଯ୍ୟା ଯେମିତି କରାଯାଏ ସେଇପରି ଭାବରେ ଆମେ ମୁଁ ନିୟୋଜିତ ମୁଁ ନିଜେ ଗ୍ରହଣ କରେ ବା ନିଜେ କରେ। ଆଉ ସମୟ ପାଇଲେ ବି ମନା ଫୁର୍ତ୍ତି ମନ ପରିବର୍ତ୍ତନ କରିବା ପାଇଁ। ଏଇଠି ନଦୀ ଆମର ପା ରେ ନଦୀ ଅଛି ସେଠିକି ଭ୍ରମଣ କରିବା ପାଇଁ ଯାଉ ମନ ଖୁସି ଲାଗେ। ଶାନ୍ତି ଲାଗେ ସମୟ ଅତିବାହିତ କରିବା ପାଇଁ, ସାଙ୍ଗମାନଙ୍କ ସହିତ ବେଳେ ବେଳେ ସେ କଥାବାର୍ତ୍ତା ହୋଇ ସମୟ ଅତିବାହିତ କରେ। ଏମିତି ଆମର ଦିନର ଶଯ୍ୟା କଟିଯାଏ।
କଣ ସାଙ୍ଗ ମାନଙ୍କ ସହିତ କଥାବାର୍ତ୍ତା କରି ନିଜ ମନକୁ ଆଉ ଶରୀରକୁ ସୁସ୍ଥ ରଖିବା ଦରକାର ଏବଂ ଆପଣଙ୍କ ଚତୁଃପାର୍ଶ୍ଵରେ ସବୁଜ ଦ୍ଵାରା ଘେରି ରହିକି ନିଜ ଜୀବନକୁ ସୁସ୍ଥ ରଖିବା ଦ୍ଵା ଦରକାର। ଏବଂ ନିଜ ଜୀବନ ଶୈଳୀକୁ ସୁଧାରିବା ଦରକାର ଆପଣଙ୍କର ମତାମତ ଏଇଥିରେ ସବ ପୂର୍ଣ୍ଣ ରୂପେ ଠିକ ଅଛି କିନ୍ତୁ ଆପଣ ଅନ୍ୟ ସବୁ ଜିନିଷ ଉପରେ ମଧ୍ୟ ଧ୍ୟାନ ଦବା ଦରକାର। ଆପଣ ଯୋଉଟା କି ଦଉହି ଥିବେ ଆପଣଙ୍କୁ ମୁଁ ଏଥିରେ ଅଧିକ ଜଣେଇବା କି କିଛି ଆବଶ୍ୟକତା ନାହିଁ, ଆପଣ ନିଜେ ହିଁ ଜାଣିଥିବେ ଆପଣଙ୍କ ପାଇଁ କୋଉଟା ଭଲ କୋଉଟା ଖରାପ।
ଆପଣ ଠିକ କହିଲେ ମୋ ଦେହ ପାଇଁ କୋଉଟା ଭଲ କୋଉଟା, ନିଜେ ଧ୍ୟାନ ଦିଏ। ଆଉ ନିୟମିତ ଭାବରେ ଡାକ୍ତରଙ୍କର ପରି ଡାକ୍ତରଙ୍କ ଦ୍ଵାରା ଆଁ ଚି ଦେଖାଏ ତାଙ୍କୁ ପରାମର୍ଶରେ ଔଷଧ ସେବନ କରେ। ଆଉ ସବୁ ପ୍ରକାର ଯେମିତି ମୋ ଶରୀର ପାଇଁ ଯାହା ଦରକାର ଖାଦ୍ୟ ତାକୁ ବି ମୁଁ ଗ୍ରହଣ କରେ। ଆ ଘରର ବି ସମସ୍ତଙ୍କ ଦେହ ପା ତାକୁ ବି ଦେଖେ।
ହୁଁ।
ଭଲ ଯେମିତି ସମସ୍ତେ ଶରୀର ସୁସ୍ଥ ରହିବ ସ୍ୱାସ୍ଥ୍ୟ ଭଲ ରହିବ ସେ ବିଷୟରେ ଯତ୍ନ ନିଏ।
ଆପଣଙ୍କର କିଛି ଭାଷା ଶୁଣା ଯାଉନି, ବହୁତ୍ ନେ କର୍ଡ ପ୍ରୋବ୍ଲମ୍ ଆପଣଙ୍କର କିଛି ଭାଷା ଶୁଣା ଯାଉ ନାହିଁ।